ହାଲୋ।
ହାଲୋ।
କଣ କରୁଚ?
ଏଠି ବସିଚୁ ଆଉ।
ଖାଇସାରିଲଣି?
ହଁ।
ଆଉ କଣ କରୁଥିଲ ପାଗ କେମିତି?
ପାାଗ ଖରା।
ଖରା କଣ ଆଠଟା ଅଧେ ରାତି ଆଠଟା ହେଲାଣି ଖରା?
ହ ପାଗ ଗରମ।
ଓ ହୋ।
ହୁଁ।
ପ୍ରବଳ ଗରମ ବର୍ଷା ତ ହଉନି ଜମା ଆଉ।
ହୁଁ?
ବର୍ଷା ତ ଜମା ହଉନି ଆଉ।
ହଁ ବା।
ହୁଁ ହୁଁ। ଆଉ କଣ ଖାଇଲ ସନ୍ଧ୍ୟାବେଳେ?
ବେଳେ ନାଇଁ କିଛି
ତ ଚା ପିନ କି ଆଜି?
ନା ଚା ପିଇବି ଆଉ।
ଓ ହୋ। ଆଉ କଣ ହାଲଚାଲ ଘରେ ସମସ୍ତେ କେମିତି ଅଛନ୍ତି?
କଣ କହୁଚ ତମ କଥା ଟିକେ ଶୁଭୁନି?
ମୁଁ କହିଲି ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ଉୁଁ ହୁଁ। କୁହ। ଆଉ ଖରା ରାତି ରେ ରୋଷେଇ କଣ?
ରାତିରେ ଲାଗୁଚି ପୋଟଳ ଆଳୁ କଷା।
ସୁବିଲାନି?
ପୋଟଳ ଆଳୁ କଷା।
ଆଜି ତାହେଲେ ପୋଟଳ ଆଳୁ କଷା ହଉଚି।
ହଁ।
ଆ ତମକୁ ଆଇଁଷ ଭଲ ଲାଗେ ନା ନାଇଁ ଚିକେନ ଭଲ ଲାଗେ ନା ନାଇଁ?
ହଁ। କାଇଁ ତମକୁ ଭଲ ଲାଗେନି?
ମତେ ତ ଭଲ ଲାଗେ।
ହୁଁ। ତମକୁ ଚିକେନ ବନେଇ ଆସେ?
ହଁ ମୁଁ ଆଜି ତମକୁ ଗୋଟେ ନୂଆ ରେସିପି ଶିଖେଇବି।
ହୁଁ।
ଶିଖିିବ ନା ନାଇଁ? କାଲି କରିକି ମତେ କହିବ କେମିତି ହେଲା।
ହଁ।
ହୁଁ ଆଜି ଆମେ ଶିଖିବା ବଟର ଚିକେନ କେମିତି ହୁଏ।
ଠିକ ଅଛି।
ବଟର ଚିକେନ କୋଉଠାର ଡିସ୍ ଜାଣିଚ?
କୋଉଠାର?
ଡିଲ୍ଲୀ।
ଓହୋ।
ଡିଲ୍ଲୀରେ ଏଟା ଫାଷ୍ଟ ଷ୍ଟାର୍ଟ ହେଇଥିଲା।
ହଁ।
ଫାଷ୍ଟ ତ ଆମେ ଚିକେନ କିଣିକି ଆଣିବା। ତମ ଇଏ ହିସାବରେ ଯେତେ ଜଣ ଲୋକ ହିସାବ ରେ।
ହୁଁ।
ତାପରେ ଚିକେନ ଆଣି ସାଇଲା ପରେ ତାକୁ ଭଲ ଭାବରେ ଧୋଇଦବା। ତମ ପେପ ମାନେ ଯେତେ ଅ ବଟର ଚିକେନ ପ୍ରାୟ ଇଏ ବାଲା ଥିବ କଣ୍ଟା ବାଲା ଚିକେନ ବେଶୀ ଆଣିବନି ବ୍ରେଷ୍ଟ ପିସ୍ ବାଲା ଆଣିବ। ହ
ହଁ।
ତାପରେ ଆଉ କଣ କଣ ଦକାର ଦହି ରଖିଥିବ ଅଦା ରସୁଣକୁ ବଅ ବ ବଟା ରଖିଥିବ ଲ ଲାଲ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଗରମ ମସଲା ଲେମ୍ବୁ ରସ ଆଉ ଲୁଣ ଏତିକି ଆମର ଦକାର।
ହଁ।
ତାକୁ ଆମେ ଏ ସବୁକୁ ଏକା ଫାଷ୍ଟ ଚିକେନ କୁ ଆଣିବା। ତା ଦେହରେ ଦହି ପକେଇବା, ଅଦା ରସୁଣ ବଟା ଅଳ୍ପ ଲାଲ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଲେମ୍ବୁ ରସ ଆଉ ଲୁଣ ପକେଇ ଦେଇ, ତାକୁ ମ୍ୟାରିନେଟ୍ କରି ରଖିଦବା।
ହୁଁ
ଅଧଘଣ୍ଟା ଘଣ୍ଟା ପାଇଁ ମାରିନେଟ୍ କରିଦବା।
ହୁଁ
ତାପରେ ଆମେ ଗ୍ରେଭି ପାଇଁ କଣ କରିବା? ଗ୍ରେଭି ପାଇଁ ଦିଟା ବଡ ବଡ ଟମାଟର ନବା, ତାକୁ ପେଷ୍ଟ କରିଦବା ଗ୍ରାଇଣ୍ଡି କରିଦବା। ତାପରେ ଭିତରେ ଦିଇ ଚାମଚ ବଟର ତେଲ, ତେଲ କଟା ପିଆଜ ଅଦା ରସୁଣ ବଟା ଲାଲ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଫ୍ରେଶ କ୍ରିମ ଯଦି ଅଛି କ୍ରିମ ବି ପକେଇବା ଆଉ କସ୍ତୁରୀ ମେଥି ଆଉ ଲୁଣ ଏସବୁ ପକେଇକି ତାକୁ ଘାଣ୍ଟିବା
ହଁ ଅ
ବୁଝିପାରଲ? ତାପରେ ତେଲ ଅଳ୍ପ ଗରମ ହବ।
ତେଲ ଅଳ୍ପ ଗରମ ହେଲା ପରେ
ତେଲ ଗରମ ହେଲା ପରେ ମ୍ୟାଗନେଟ୍ ଯୋଉ ଚିକେ ଆମର ମେଟ ହେଇଥିବ
ହୁଁ ହୁଁ
ଯଉ ଚିକେନ ଆମର ମ୍ୟାଗନେଟ ହେଇଥିବ
ହୁଁ
ତାକୁ ଡଷ୍ଟବିନ ପର୍ଯ୍ୟନ୍ତ, ତାକୁ ହାଲକା ତେଲରେ ଆଞ୍ଚ ଦେଇ ତାକୁ ଭାଜିବା।
ହୁଁ ଉଁ
ଚିକେନ ଟିକେ ବ୍ରାଉନି ରନ୍ ଦେଖାଯିବ।
ହୁଁ ହୁଁ।
ତାପରେ ବ୍ରାଉନି ରଙ୍ଗ ଦେଖିଲା ପରେ ତ କାଟିଦବା ତାପରେ ଥାର୍ଡରେ ସେ ଗୋଟେ ବାଟରରେ ତେଲ ଓ ବଟର ନେଇକି ତେଲ ନବା, ବଟର ଆଉ ତେଲ ନବା, ତାପରେ ପିଆଜ ଏଥିରେ ପ ପକେଇ ଭାଜିବ, ଅଦର ରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ଦେଇ ପାଞ୍ଚ ମିନିଟ୍ ଭାଜ ତାକୁ କଷିବା ତାପରେ ଯୋଉ ଚିକେନ ଟାକୁ ଆମେ ଭାଜିଥିଲେ, ତାକୁ ସେଥିରେ ଗୋଳେଇ ଦବା, ପୁଣି କ୍ରିମ ଟିକେ ପକେଇବା, କସ୍ତୁରୀ ମିଠି ଆଉ ଲୁଣ ପକାଇ ଆହୁରି ପାଞ୍ଚ ମିଣ୍ଟି ତାକୁ ରାନ୍ଧିବା, ତାପରେ ଦେଖିବା ଯେତେବେଳେ ପାଣି ଗୁଡା ସବୁ ମରିଯାଇଥିବ। ଗରମ ଗରମ ବଟର ଚିକେନ ଶହକୁ ନାନ୍ ରୁଟି, ପରଟା ପୁରା ବଢିଆ ଲାଗିବ ଆଉ
ହଉ।
ତମେ ଏଇଟା କରିକି ମତେ କହିବ, କେମିତି ଲାଗିଲା?
ହଁ ହଁ ନିହାତି ନିହାତି ତମେ ଏଇଟା କେତେଥର ଟ୍ରାଏ କରିଛ।
ମୁଁ ତ ଏଇଟା ସ୍ପେସିଆଲ ମୋର। ମୁଁ ସବୁବେଳେ କରେ, ପ୍ରାୟ ମାସକୁ ଥରେ ଦି ଥର ଖାଏ।
ତମେ ନିଜେ ବନାଅ ନା
କଣ ସାଉଣ୍ଡ ହଉଛି ଫୋନ ପବନ ହଉଛି ନା କଣ?
ଉ ହଁ ବା ଟିକେ ବର୍ଷା ପବନ କଣ ଉଠେଇଛି? ତ ପବନ ହଉଛି।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛି।
ଆଉ ତମ ଘର ପାଖରେ କଣ ଗୋଟେ ହେଇଥିଲା, ବା କାହାର କଣ ଆକ୍ସିଡେଣ୍ଟ ହେଇଥିଲା କହୁଥିଲ ସକାଳେ?
ଘର ଏଇ ଯୋଉ ସନଷ୍ଟ୍ରୋକ ହେଇଥିଲା।
ଓ ଖରା ସକାଶେ?
ହଁ ହଁ ଖରା ସକାଶେ ବହୁତ ଖରା ଯୋଗୁ ସନଷ୍ଟ୍ରୋକ ପୁରା ହେଇଥିଲା ତାଙ୍କୁ ତାପରେ ମେଡିକାଲ ନେଇକି ସାଲାଇନ୍ ଲାଗିକି ଆସିଲା।
ତାପରେ ଏବେ ସେ ଠିକଠାକ୍ ଅଛନ୍ତି।
ଓ ଆର ଏସ ପାଣି ଦିଆ ହେଲାନା ନାଇଁ ଓ ଆର ଏସ ପାଣି ପିଆକୁ କହିଥିବ ଆଉ
ମୋ ସାଇଟ୍ ଚାଲିଛି?
ଆଉ?
ତା ହେଲେ ବର୍ଷା ପବନ ହଉଛି ତମ ଆଡେ?
ହଁ ଘଡଘଡି ବର୍ଷା ପବନ ଜୋରେ ହଉଛି।
ଭଲ ବର୍ଷା ଟିକେ ହଉ ଯୋଉ ଗରମ ହଉଛି ବର୍ଷା ନହେଲେ ରହିହବନି।
ହଁ।
ଆଉ? ଆଉ ତମେ କଣ ରେସିପି ଗୋଟେ କୁ ମୁଁ ଟିକେ ଶିଖେ ନା ମୁଁ ଆଉ ଗୋଟେ କଣ କହିବି?
ହଁ ତମେ କହୁନ ଆଉ କଣ ଶିଖିଚ ରେସିପି?
କଣ ଭେଜ ର ଶିଖିବ?
ହଁ ଭେଜ୍ ର କୁହ।
ଭେଜ ର ଭେଜ ର କଣ କହିବି ବାଇଗଣ ପୋଡା ଶିଖିବ?
ହୁଁ ହୁଁ ବାଇଗଣ ପୋଡା ତ ମୁଁ ଜମା ଶିଖିନି ସେଟା କହିଲ।
କଣ ବାଇଗଣ ପୋଡା ଶିଖିନ?
ନା ପା।
ବାଇଗଣ ପୋଡ଼ା ହଉଛି ଆମ ଓଡ଼ିଶାର ଗୋଟେ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ। ଏହା ଭାତ ଡାଲି ବଡିଚୁରା ସହିତ ଖାଇବାକୁ ବହୁତ ଭଲ ଲାଗେ। ଗୋଟେ ବଡ ବାଇଗଣ ନବା। ତା ଦେହରେ ଗୋଟେ ପିଆଜ କୁ କାଟିବା ଛୋଟ ଛୋଟ କରି କାଟିବା କଞ୍ଚା ଲଙ୍କା କୁ କାଟିବା। ରସୁଣ କୁ କାଟିବା। ସୋରିଷ ତେଲ ପକେଇବା ସୋରିଷ ତେଲ ପକେଇଲେ ସେଥିରେ ସ୍ଵାଦ ଅଧିକ ଥାଏ ଆଉ ଗୋଟେ ଚାମଚ ଧନିଆ ପ ତ୍ର କାଟିକି ତାକୁ ପକେଇବା ଆଉ ସ୍ଵାଦ ଅନୁସାରେ ଲୁଣ ପକେଇବା ଆଉ ଯଦି ଲେମ୍ବୁ ରସ ତମର ଯଦି ଇଚ୍ଛା ତାହେଲେ ପକେଇବ ନହେଲେ ନାଇଁ।
ହୁଁ।
ଫାଷ୍ଟ୍ ଯୋଉ ବାଇଗଣକୁ ଆମେ ଭଲସେ ଧୋଇ ନବା ଗ୍ୟାସ୍ କିମ୍ବା ଚୁଲା କୋଇଲା ଆଞ୍ଚରେ ବାଇଗଣକୁ ସବୁ ପଟୁ ଭଲ ଭାବରେ ପୋଡିବା। ବାଇଗଣଟା ନରମ ହେଇଗଲେ ଚମଡା ଯୋଉ ତାର ବାଇଗଣ ଯୋଉ ଚମଡା ଥିବ ସେଇଟା କଳା ହେଇଗଲା ପରେ ତାକୁ ଥଣ୍ଡା କରି ସାଇଲା ପରେ ତାକୁ କାଡିଦବା।
ହଁ।
ପରେ ଯୋଉ ତାର ଯୋଉ ଚମଡାକୁ ଛଡେଇକି ଭିତରେ ଯୋଉ ସେଇଟାକୁ ବାହାର କରିବା। ତାପରେ କେମିତି ତିଆରି କରିବା ଗୋଟେ ପା ତ୍ର ରେ ପୋଡା ବାଇଗଣକୁ ଭଲ ଭାବରେ ଚକଟି ଦବା। କଟା ପିଆଜ କଞ୍ଚା ଲଙ୍କା ରସୁଣ ଧନିଆ ପ ପତ୍ର ଏବଂ ଲୁଣ ମିଶେଇବା ସୋରିଷ ତେଲ ମଧ୍ୟ ଢାଣିବା। ତା ପରେ ଯଦି ଲେମ୍ବୁ ରସ ତମର ଦରକାର ତାହେଲେ ସେଥିରେ ମିଶେଇବ ନହେଲେ ନାଇଁ ତାପରେ ଏହାକୁ ଗରମ ଭାତ, ଡାଲି, ବଡିଚୁର ସହିତ ଆମେ ଖାଇବା। ଏଇଟା ହେଲା ବାଇଗଣ ପୋଡା।
ୱାଓ ସେଇ ସେମ ଅନୁସାରେ ଟମାଟର ପୋଡା ବି?
ହଁ ପୋଡା ତ ସବୁ ସମାନ ଆଉ।
ଜହ୍ନିପୋଡା?
ଜହନପଡା ମୁଁ ଜାଣିନି।
ଏ ପୋଟଳ ପୋଡା।
ସେଗୁଡା ମୁଁ ଜାଣିନି।
ଆଉ ଆଳୁ ପୋଡା।
ହ ଆଳୁ ପୋଡା ତ ହଁ ଶୀତ ଦିନରେ ଆମେ ପୋଡିକି ଖାଉ ଭଲ ଲାଗେ।
ତଲନେ
ଶୀତ ଦିନରେ। ଖାଆନ୍ତି ଯେ ହାଲକା ହାଲକା ଖରା ନଉଥିବ ଆ। ଶୀତ ଦିନରେ ଗରମ ହଉଥିବ, ନିଆର ଝାଞ୍ଚ ହଉଥିବ ଆଳୁ ପୋଡା ଟା ହଉଥିବ ଖିଆ ହବ ଭଲ ଲାଗିବ।
ଅ ହଁ ଆ ସା
ଶୁଭୁନି।
ଶାଗ ଭଜା।
ଶାଗ ଭଜା, କୋଉ ଶାଗ?
ସଜନା ଶାଗ।
ସଜନା ସାାଗ କଣ ଅଛି? ଏତ ବହୁତ ସରଳ ସ୍ୱାସ୍ଥ୍ୟ, କର ଆଉ ସୁସ୍ୱାଦ୍ୟ ଖାଦ୍ୟ।
ସୁନୁସୁନିଆ ସାଗ।
ମୁଁ ଜାଣିନି ଶୁଭୁନି କଥା କ୍ଲିୟର ମନ
ମୁଁ କଲି ଛୁନୁ ଛୁନଆ ଶାଗ।
ସିଏ ବି ଭଲ।
ସେଇଟା କୋଉଠି ହୁଏ କହିଲା।
ବାଡ଼ିରେ।
ସେଟ ବାଡିରେ ହଏ ତମ ବାଡିରେ ହଏ ଚୁନୁଚୁନିଆ ଶାଗ।
ମୁଁ ଜାଣ ନାଇ।
ସେତା ଅ ପୋଖରୀ ପଙ୍କର ହୁଏ ଛୁନୁ ଛୁନିଆ ସାଗ।
ହଉ ତାହେଲେ ହେଇଥିବଆଉ ମୁଁ ଜାଣିନଥିବି।
ଓହୋ।
ସେଇଟାକୁ କେମିତି ରୋଷେଇ ହୁଏ?
ସେଇଟା ସେ ସେମିତି ନର୍ମାଲ ଶାଗ ତାକୁ ଆଣିବ ବାଛିବ ତାକୁ ଧୋଇବ କାଟିବ।
ହୁଁ।
ତାରେ ପିଆଜ ରସୁଣ ହେଇକି ତେଲ ପକେଇକରି ଭାଜିକିରି ପକେଇକରି ଭାଜିବ ଭାଜିବ ଭାଜିବ।
ତ ଗର ଗରମ ଗରମ ଖାଇବ।
ହଁ ତ ଗରମ ଗରମ ଖାଇବ। ନାଇଁ ନାଇଁ ତ ଟିକେ ଆଇଗିଣିଆ ଲାଗିବ।
ହୁଁ ହୁଁ
ଆଜ୍ଞା ହଁ। ତମେ କେବେ ଜାଣିନ ଚ ଚୁନୁଚୁନିଆ ଶାଗ ଆଉ କେବେ ଖାଇନ ବୋଧେ।
ନା ଖାଇ ନୁ ଖାଇଥିଲେ କହିନଥାନ୍ତି। ଯେତିକି ଜାଣିଛୁ ନା ଆଉ।
ହଁ ହଉଉ।
ବର୍ଷାଷ୍ଟାର୍ଟ ହେଲାଣି ନା ହେଇନି।
ନା ବର୍ଷା ଷ୍ଟାର୍ଟ ହଏନି ବର୍ତ୍ତମାନ ପ୍ରସେସିରେ ଅଛି।
ଓ ହୋ ବର୍ଷ ଚାଲେ ହବ।
ହୁଁ ତମଆଡ଼େ।
ଆମ ଏଡ଼ ଖାଲି କଣ ବିଜୁଳି ମାରୁଛି ଘଡଘଡି ହଉଛି। କିନ୍ତୁ ବର୍ଷା ହେଇନି ହେ ତିନି ଦିନ ହେଲା ଏମିତି ପାଗ କରୁଛି କିନ୍ତୁ ବର୍ଷା ହଉନି।
ସେମ୍ ଆମର ବି ସେମ୍।
ହଁ ବର୍ଷା ହେଲେ ସିନା ଏ ଯୋଉ ଖରା ହଉଛି ଟିକେ ରକ୍ଷା ମିଳିବ। ଲୋକ ଟିକେ ଶୋଇପାରିବେ ଶାନ୍ତିରେ ହଉ ଆଜି ତ ସମୟ ହେଇଯାଇଛି। ପରେ କଲ ରେ କଥା ହବା।
ହଉ ଠିକ ଅଛି।